ହାଲୋ।
କଣ କରୁଚନ୍ତି? କଣ।
ହଁ କଣ କରୁଚନ୍ତି?
ଏଇ ବସ୍‌ଛି। ଆପଣ?
ଏଇ ମେଡିସିନି ଖାଉଛି ଆଉ।
ଆଛା।
ଆଉ କଣ ଖାଇଲେ ଆଜି?
ରୁଟି କ୍ଷୀର।
ଉଁ କଣ ଖାଇଲେ।
ମୁଁ କହିଲି ରୁଟି କ୍ଷୀର।
କେଇଟା ରୁଟି ଖାଇଲ।
ଗୋଟେ ରୁଟି।
ଏତେଉଡି ଖାଇ ଦେଲ।
ରୁଟି କ୍ଷୀର।
ଆଉ କେତେଟାରେ ଶୁଉଚନ୍ତି।
ଏଇ ଶୁଇପଡିବି ଆଉ ଟିକେ ପରେ।
ବର୍ଷା ହଉଚି ନା।
ବର୍ଷା ହଁ।
ଆଉ ହଁ କଁ କୁଅନ୍ତୁ।
ହଁ ଆପଣ କଣ ଖାଇଲେ।
ହଁ ଭାତ ଖାଇଲି ଭଜା ତରକାରୀ। ଆଉ
ହଁ
ହୁଁ। ହାଲୋ।
ହୁଁ କୁହନ୍ତୁ।
ମୁଁ କଇନି ଆଉ କଣ ଖବର କୁହ। ଦେହ ପା ଭଲ ଅଛି।
ହଁ ଭଲ ଅଛି।
ଆଉ
ଆଉ
ହୁଁ। ପଢ଼ାପଢ଼ି କରିଥିଲେ ନା ଆଗେ।
ହଁ କରିଥିଲି ସନ୍ଧ୍ୟାବେେଳେ। ଆଉ ଆପଣଙ୍କ ଗୋଡ ଭଲ ହେଲାଣି?
ହଁ।
ହଁ କଣ କଣ ସବୁ ଗୋଡ ପାଇଁ ଟ୍ରିଟମେଣ୍ଟ କଲେ ଟିକେ କୁହନ୍ତୁ ପ୍ରଥମରୁ?
ଗୋଡ ପାଇଁ କଣ ଟ୍ରିଟମେଣ୍ଟ କରିମି ଏଇତ ଗରମ ପାଣି ସେକ ଦଉଛି। ମଖନ ଘସୁଛି ଆହୁରି ସେ ଗୋଡରୁ ମାଛିଆଖିଆ ଗୋଟେ ତା ପାଇଁ ନଗଉଚି। ଆଉ କଣ କରିବି?
ହୁଁ।
ସବୁ ଆଡ଼ୁ ଚଲେଇଛି ଯାହା ହେବ ହେବ ଆଉ କଣ କରି ଆଉ
ଆଉ ଘରେ ସବୁ କଣ କରୁଛନ୍ତି ଏବେ?
ଆମର ତ ଏଗାରଟା ବାରଟା ବାଜିଲା ବେଳକୁ ଖାଇବା। କେଇ ବେଣୁସୁ ଖାଉନାହାନ୍ତି।
ଉଁହୁଁ। ଆଉ ଆପଣଙ୍କ ଆଡେ ବର୍ଷା ହଉଛି?
ହଁ ଜୋରେ ବସୁ ଆଉ ଯେତେ ଯାହା କରୁଛ ପାଣି ସବୁବେଳେ ସପିସିଏଣ୍ଟ ଟିକେ ପାଣି ପିଅ।
ହଁ।
ପାଣିଟା କମ୍ କରିଦେଲେ ଆଉ ପେଟ କାଟୁଛି ମୁଁ ପା ମୁଁ ମୋ କଥାରୁ ଜାଣିଚି। ଦିନର ପାଣି ପିଇବାଟା ଅଧିକ ରଖ। ପାଣି। ମୋ ଝିଅ ଟିକେ ପିଠି ପିଠି ମାଣ୍ଡିଦେଲା ସଞ୍ଜବେଳେ ଟିକେ ଭଲ ଲାଗିଲା।
ହୁଁ।
ତାର ବି ଭଲ ଲାଗୁନି ତା ପେଟ କାଟୁଛି। କୋଉଠି ଟିକେ ନେଇକି ଅଲ୍ ଟ୍ରାସାଉଣ୍ଡ କରିବି। କାଇଁ କି ପେଟ ଫେଟ କାଟୁଛି ପ୍ରାୟ ସମୟ ପହିଲାଣି।
ହୁଁ।
ତାକୁ ଖାଇଲେ ପେଟ ତା ଠୁ ଟାଇମ୍ ଟେବୁଲରେ ସେ ଖାଉନି କି ଗାଧଉନି। ଝିଅ ଛୁଆଟେ ନାମ ବଡ ଝିଅଟା। ଟାଇମ୍ ର ଖାଇନି ଟାଇମ୍ ର ଇଏ କରିନେ ସେ ଠିକ୍ ହୁଅନ୍ତା। ଆଉ
ଆଉ କଣ? ଫୋନ୍ ରେ ଆପଣ କଣ ବେଶୀ ଦେଖିବାକୁ ଭଲ ଲାଗେ।
ଏ ମଜା ଆସିଯନି ଜା ଆଉ ଗୋଟେ କମେ ଯୋଉ ଭିଡିଓ କରିକି ଛାଡୁଛନ୍ତି। ସେଗୁଡା ଟିକେ ଟିକେ ଦେଖେ କେତେବେଳେ ଫୁଲିମ ଟିକେ ଦେଖେ। ସେଇଭଳିଆ ଆଉ। ଅ ତମର ସିଆଡି ବି ବର୍ଷା ଛାଡୁଛି ନା ବର୍ଷା ହଉଛି। ଆମର ଇଆଡେ ବର୍ଷା ହଉଚି କମୁନି। ମୁଁ ବାହାରକୁ ଉଠିନି କାହାକୁ ଡାକ ନା ଏକା ଉଠ
ହୁଁ।
ହ୍ୟାଲୋ।
କଣ?
ବାହାରକୁ ଉଠିନେ ଏକା ଉଠ ନା କାହାକୁ ଡାକ।
ନାଇଁ ବାଥରୁମ୍ ଗଲେ ମୁଁ ଏକା ହିଁ ଯାଏ।
ନାଇଁ ନାଇଁ ଏକା ଉଠିବନି ଡାକିବ ନା।
ନାଇଁ ନାଇଁ ଛାଡନ୍ତୁ ଆଉ କଣ କୁହନ୍ତୁ।
ନା ଯେତେବେଳେ ଯିବ ପୁରା କବାର ଟା ଖୋଲିଦବ ଲାଇଟ ଟା ପଡିବ। ମୁଁ କହିଲି ବାଥରୁମ୍ ଗଲାବେଳେ କବାଟଟା ଖୋଲିକି
ମୁଁ କହିଲି ଆଉ କଣ କୁହନ୍ତୁ? କଣ ଖାଇବାକୁ ଭଲ ଲାଗେ କୁହ?
ଆଉ ମୋର ଯେମିତି କିଛି ନହିଁ ଯାହା ହେଲେ ନା ଦିଟା ଖାଇଦିଏ। ମୁଢି ଦିଟା ଖାଇନ ହଜମ ଟା ହୁଏ ଦି ଦିନ ହେଲା ମୁଢି ଖାଇପାରୁନି ପେଟ ହଉଛି କାଲି ଭଥରୁ ମୁଢ ଦିଟା ଖିଆ ଶକ୍ତି ଟା ମୌଳି କର।
ଆଉ
ତା ସାନ ଭଉଣୀ
ଆପଣଙ୍କ ଘର ଆଖପାଖରେ କଣ ସବୁ ମନ୍ଦିର ଅଛି କୁହନ୍ତୁ।
ଆମର ଶିବ ମନ୍ଦିର ଅଛି। ସନ୍ତୋଷୀମା ମନ୍ଦିର ଅଛି। ହନୁମାନ ମନ୍ଦିର ଅଛି। ମନ୍ଦିର ଅଛି। ଆଉ ଆମ ଘରରୁ କିଛି ଦୂର ରେ ଟିକେ ଜଗନ୍ନାଥ ମନ୍ଦିର ଅଛି।
ହୁଁ
ତା କିଛି ଦୂରର ଅଛି ଆଉ ଗୋଟେ ସାତଭଉଣୀ ବୋଲି ସିଏ ଅଛି। ରାଧାକୃଷ୍ଣ ମନ୍ଦିର ଅ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି। ପ୍ରାୟ ବହୁତ୍ ମନ୍ଦିର ଅଛି।
ଆଚ୍ଛା।
ଆପଣଙ୍କର କଣ ଗାଁ ରେ ଘର ନା ଟାଉନ୍ ରେ?
ଆମର ଭଦ୍ରକ ଟାଉନ୍ ରୁ ଆହୁରି ଦଶ କିଲୋମିଟର ଗାଁ। ଆଉ କୋଉ କୋଉ ଜାଗା ବୁଲିବାକୁ ତମକୁ ଭଲ ଲାଗେ ବେଶୀ?
କଣ?
କହିଲି କୋଉ କୋଉ ଜାଗା ବୁଲିବାକୁ ତମକୁ ଭଲ ଲାଗେ?
ମତେ ଟିକେ ବେଶୀ ପାହାଡ ଝରଣା ଏସବୁ ଜାଗା ବୁଲିବାକୁ ଭଲ ଲାଗେ।
ଆଚ୍ଛା। ଆଉ ପୁରା ଅନ୍ଧାର କରିକି ବିଜୁଳି ଘଡଘଡି ମାରୁଚି ଯେ ଏତେ ଜୋର୍ ରେ ବର୍ଷା ଭଗବାନ, ଦିନ ଯାକ ବର୍ଷା। କୋଉଠି ବର୍ଷା ଥିଲା ରେ ବାବା ରେ ବାବା। ଦିନେ ବନ୍ଦ ହଉନି।
ହୁଁ।
ବର୍ଷା ଦିନ ଟା ଆଇଲା ଏଇଦିନୁ କଣ୍ଟିନ୍ୟୁ ବର୍ଷା ସବୁବେଳେ ଚାଲିବ। ଭଲର ଲୁଗା ପଟା ତମର ଶୁଖେଇବା ପାଇଁ ସୁବିଧା ଅଛି? କହିଲି ଲୁଗାପଟା ଶୁଖଉଚ କେମିତି କଣ?
କଣ?
ଲୁଗାପଟା କେମିତି ଶୁଖଉଚ?
ସେମିତି ସବୁ ୱାସିଂ ମେସିନ ଡ୍ରାଏ ରେ ପଡୁଛି।
ଆମର ତ ଶୁଖେଇବା ପାଇଁ ଭାରି ହଇରାଣ ଉପରେ ସବୁ ନେଇକି। ବାନ୍ଧିକି ପକା ହେଇଚି ଶୁଖୁନି। ଆଉ ଆଉ ତମର ଗୋରୁ ଗାଈ ସବୁ ଦାଣ୍ଡରେ ଶୋଉଚନ୍ତି? ତମର ସେପଟେ। ଆମ ଏପଟେ ଗୋରୁ ଗାଈ ସବୁ ଶୋଇକି ହଁ। ହ୍